ହାଲୋ
ହଁ କଣ କରୁଚ?
ହୁଁ ଶୁଭୁଛିୁ ତ ମା ବସ ଟା।
ହଁ ହଁ ଶୁବୁଚି।
ହୁଁ ଏଇ ଏବେ ସୁଇ ଚି
ଆଚ୍ଛା ଆଚ୍ଛା ସୋଇଚ।
ହୁଁ। ଆଉ ତୁମର ଏବେ କଣ ପଢାପଢି ଚାଲିଚି।
ମୁଁ ମୁଁ ନିଟ୍ ପାଇଁ ପ୍ରିପୋର ହେଉଥିଲି ଗୋଟେ ବର୍ଷ ଡ୍ରପ୍ ନେଇକି। ଏବେ ବି ଟେକ୍ ଆଡମିସନ୍ କରିବି ଆଉ।
ଓ ହୋ।
ହୁଁ।
ଅ ନା
ଆଉ ତମେ କଣ ପଡୁ ଚ
ନା ମୁ ପ୍ଲସ୍ ଥ୍ରୀ ଆମିସନ କର ଆଚ୍ଛା ଆଚ୍ଛା ହଁ ମୁଁ ତ ବଡ ଦି ବର୍ଷ କି ବର୍ଷେ ଏମ୍ ତି-'
ମୋର ପ୍ଲସ ଥ୍ରୀ ସଇଲାଣି ବର୍ଷେ ଦି ବର୍ଷେ ହେଇଗଲାଣି। ଉଁ ହୁଁ ମୁ ଏବେ ଟିକେ ଘର ପ୍ରୋବ୍ଲେମ ପାଇଁ ଆଉ ପଢ଼ି ନଥିଲି। ଏବେ କମ୍ କିଏ କଣ ପଢ଼ାପଢ଼ି କର୍ ଚି ଆଉ।
ଉଁ ହୁଁ
ସବୁୁରୀ ମୁଳତ ସେଇ ପେ ସା
ସେଇଆ ମୋ ରୁମୁଁ ପ୍ଲସ୍ ଥ୍ରୀ ଆଡମିସନ କରିଥିଲି ଜୁଲୋଜି ଅନର୍ସ ରେ କରିଥିଲି। ମୋର ଗୋଟେ ଭଲ କଲେଜଟେ ଆସିଥିଲା। ତ ଘର ଲୋକ୍ କହିଲେ କାହିଁ ବଶ୍-' ତୁ କରିଦେ ତାପରେ ସେଠୁ ଡପ୍ ନେଇଆସିଲେ ସେ କଲେଜ ଆଟେନାଶ୍ ପିଲ୍ କରିବାକୁ ଗଲା। ତାପରେ ପୁଣି ସେମିଷ୍ଟର ୱାଇଜ୍ ଏଇ ଯେଉ ମ ପିସ ମାଗ ପିଲେମାନେ ସେଟା ସେମି ଗର୍ମେଣ୍ଟ ଟା ଥିଲା। ସେମିଷ୍ଟର ୱାଇସ ମାଗିଲ୍ ମୂ ଯାଉ ନ ଥିଲିନା ତ ମତେ ଏଣ୍ଟର ବିତ ଛାଡ଼ି ନଥିଲା ମୁଁ କହିଲି ଏ ଡ୍ରପ ନେଇଯିବା ମୁଁ ବି ଟେକ୍ ଆଡମିସନ କଲି ଆଉ। ହୁଁ। ଏଇ ହଉଚି କଥା ଆଉ କଣ ନା ଆଉ ତମର କିଏ ଭାଇ ଭଉଣୀ ଅଛନ୍ତି।
ମୋର ଗୋଟେ ଭାଇ ଗୋଟେ ଭଉଣୀ ମୁଁ ବଡ।
ଆଛା ସେଦି ଜଣ ସାନ।
ହୁଁ ଜଣେ ପ୍ଲସ ଥ୍ରୀ ସଇଲା ତାର ଆଉ ଜଣେ ପ୍ଲସ୍ ଟୁ ପଢୁଛି।
ଆଚ୍ଛା ଆଚ୍ଛା।
ଓ ତୁମର
ମୋର ମୋର ଗୋଟେ ସାନ ଭାଇ ସିଏ ଏବେ ଟେନ୍ଥରେ ପଢୁଛି।
ଓ ତୁମେ ବଡ? ଉଁ, ହୁଁ,
ଆଉ ଉଁ ଘରେ ସମସ୍ତେ କଣ କରୁଚନ୍ତି?
ଘରେ ସବୁ ଏବେ କଣ ସବୁ ବସି ହାବା ଖାଇବା ପାଇଁ ସବୁ ଦାଣ୍ଡ ଆଡେ ବସିଛନ୍ତି ଆଉ।
ହଁ, ହଁ।
ଖରା ଦିନ ମାନ୍
ହଁ ଖରା ଦିନ ମାନେ ତ ଏଇ ଆଉ କଣ। ଆଉ ତୋମ ଦେହ ଭଲ ଅଛି?
କିଶ?
ତୋମ ଦେହ ଭଲ ଅଛି?
ହଁ ମୋର ଭଲ।
ଆଚ୍ଛା ଆଚ୍ଛା।
ଏ ଖରା ଯେମିତିକା ହଉଚି ବାହାରକୁ ଯିବ ମାନେ ଏଥର
ହୁଁ,
ଯା ତ ହଉ ଟିଉସନ ପଢିତେ ଗଲା ବେଳକୁ ଚାଲିକି ଗଲା ବେଳକୁ ଚାଲିକି ଆସିଲା ବେଳକୁ ସେ ଖରାର ପୁରା ସୁଷ୍ଟା ଧରି ଯାଉଛି।
ତୋମ ହଁ ତୋମେ ଟିଉସନ କରଉଛ।
ହୁଁ,
ହଁ କରିବା କ ଥା ମୁଁ ବି ଭାବୁଥି ଥିଲି କରିବି ବୋଲି ହଁ। ମୁଁ ବି ଭାବୁଥିଲି କରେଇ ବୋଲି ବାକି ମୁଁ ଆଡମିସ କରିଥିଲି ମୁଁ ଏବେ ହଷ୍ଟ୍ରେଲ୍ ରେ ରହିବି।
ନା ମୁଁ ବି ମେସ୍ ରେ ରହିକି ଟିଉସନ କରୁଛି।
ଓ ହୋ ତୋମେ ମେସ୍ ରେ ରହୁଛ ଏବେ।
ହୁଁ। ରଜକୁ ଘରକୁ ଯିବା ଆଉ।
ଆଚ୍ଛା ଆଚ୍ଛା। ତୋମେ ସେଇ ଭଦ୍ରକରେ ମେସ୍ ରେ ରହୁଚ।
ନାଇଁ ନାଇଁ ମୁଁ ବାଲେଶ୍ୱରରେ ମେସ୍ ରେ ରହୁଚି।
ଓ ହୋ ବାଲେଶ ସେଠି ତ ବହୁତ ଗରମ ହଉଥୁବ?
ହୁଁ। ବାଲେଶ୍ଵର ପାଖେରେ ଥଣ୍ଡା ଥିଲା ଆଜି ଟିକେ କ ଅଧ ପୁରା ଗୁଳୁ ଗୁଳି।
ଓହୋ
ତାପରେ ଗାଁରେ ଗୋଟେ ଗଛ ପଛ ଅଛି ଟିକେ ରାଜଷ୍ଟଠ ଯାଉଛି ଏଠ ଗଛ ପଛ ଏତେ ନାହିଁ ସବୁ ବିଲଡିଙ୍ଗ ଉଠେଇ ଦେଇଛନ୍ତି ଆଉ ଯାହାବ ଅଧିକ ଗରମ ଲାଗିବ।
ହଁ ଭୁବନେଶ୍ଵରରେ ସେଇଆ ମାନେ ଟିକେ ବିଲଡିଙ୍ଗ ଫିଲ୍ଡିଙ୍ଗ ପଲ୍ୟୁସନ୍ ଟିକେ ବେଶୀ।
ଗାଁ ରେ କଣ ଟିକେ କୋଉଠି ଗଛ ତଳେ ବସ ବସି ଗଲୁ କେତେ ଆରାମ ଲାଗିବ ଏଠି କଣ ସେ ରୁମ ଭିତରେ ପଡିିିବ।
ହୁଁ ଇଏ ହଉଛି କଥା ଆଉ କଣ ଗରମ ଟା କେମିତି ଯିବ ଏଇ ବର୍ଷ ସବୁ ଯାଏ ଅଧିକ ଗରମ ମାନେ ପୁରା ପୁରା ଆମ ଉୟାର୍ଲଡରେ ସବୁ ଯାଏ ଅଧିକ ଗରମ ହଉଛି ଇଣ୍ଡିଆରେ ଆଉ।
ଏତେ ବଳକୁ ବର୍ଷା ହେଇଯିବା କଥା। ଛା
ହଁ
ର ରଜ ପାଖି ଆଇଲାଣି ମାନେ ବର୍ଷା ଧୁମ୍ ହବା କଥା।
ହଁ କାଲି ଦେଖୁନୁ ହଁ ମାନେ ଠିକ ଦେଲା ପୁରା ଟିକିଆ ନାଗୁ ହେଲା। ମାନେ ବେଶୀ ନୁହଁ ପୁରା ଟିକିଆ ନାଗୁ
ହୁଁ
ହେଲେ ଛାଡି ଗଲା ଏବେ ଟିକେ ଜଷ୍ଟ୍
ପୁରା ଯଦି ପୁରା ଗ୍ୟା ପୁରା ଯେମିତି ଗାଜିବା କ
ଟାଇମ ହେଲା କଣ୍ଟିନିଓସ୍ଲି ପୁରା ବହୁତ ଜୋର ହୁଅନ୍ତା। ଏବେ ଉ ଉଠେଇଥିଲା ବହୁ ଜରେ ବର୍ଷା ଟି କିଏ ଦି ମିନିଟ୍ ହେଲା ଛାଡିଦେଲା। ପୁଣି ସେ ଯୋଉ ଦି ମିନିଟ୍ ଯୋଉ ବଡ ବଡ ଠୋପା ପଡିଲା ଆଉ ଛା
ସେ ଆହୁରି ଗରମ୍।
ଛାତ ଉପରେ ଏତେ ଗରମ ଥିଲା ଯେ ସେ ତାକୁ ସବୁ ଶୋକ୍ କରିଦେଲା। ମାନେ ଜଣା ବି ପଡିଲାନି ଟିକେ ବର୍ଷା ହେଇଛି ବୋଲି।
ଏଥର ବହୁତ ଗରମ। ଗରମକୁ ସେଇ ଯୋଉ ମେସେରେ ଯଉ ଗରମ ଖାଦ୍ୟ।
ହଁ ସେ କେତେ ଟାଇମ୍ ଦିଅନ୍ତି ଖାଇବାକୁ।
ସାଧୁଆଡେ ଭାତ ରାତିରେ ଦିଟା ରୁଟି ରାତିରେ ଖାଇସେ ଚାରିଟା ରୁଟି ପକେଇବ। ବେଶୀ ରୁଟି ପକେଇ ପାରିବେନି। ସେ ଭାତ ଯୋଉ ମେସେରେ ଭାତ ଯୋଉ ଭାତ ଦିଅନ୍ତି ଜା
ହଁ ମୁଁ ରହୁଥିଲି ହଷ୍ଟେଲ୍ ରେ ଦି ବର୍ଷ।
ସେ ପେଟନ୍ ପେଟ ପୁରୁନି ଖାଲି ମୁଁ ପାଣି ପାଣି ପୁରେଇକି ତାକୁ ପଖାଳ କରିକି ଖାଲି ଖାଇବା କଥା। ଗରମ ଦିନରୁ ଯୋଉ ଗରମ ହୁଣି ଗରମ ଭାତ।
ହୁଁ।
ଏକ୍ସଟ୍ରା ଭାତ ବ କେହି ଖାଇଲେ ହିଁ ପେଟ ପୁରୁନାହିଁ।
ହୁଁ ଦବା କଥା ନା ଟିକେ ବେଶୀ ବେଶୀ ମାନେ ଛୋଟ ପିଲା ହଁ ଠିକ୍ ଅଛି। ମାନେ ମୁଁ ଯେତେବେଳେ ରହୁଥିଲି ଇଲେଭେନ୍ ଟୁଏଲ୍ ଥେ
ତାପରେ ପୁଅ ଛୁଆଙ୍କ ମେସେ ସବ ଆଚୁଆଲି ଭଲ ତାଙ୍କର ଝଗଡା ଫଗଡା ହବ ତ ଖାଇବା ସପିସେଣ୍ଟ। କିନ୍ତୁ ଝିଅ ଛୁଆଙ୍କ ତା ନାହିଁ। ବାଦ ବୁଦିଆ ନାଗିକି ସବୁ
ହୁଁ ପୁଅ ଛୁଆ ବେଶୀ ଖାଆନ୍ତି ବୋଲି ତାଙ୍କର ଲିମିଟ୍ ରଖିବେନି।
ଆମର କଣ ତାର ଗୋଟେ ଜିନିଷ କମ ଖାଇଲା ବୋଲି ଆଉ ତା ପାଇଁ କଣ ଦଶଟା ଜିନିଷ କରିଆ ନା ଅଛନ୍ତି ଝିଅ ଛୁଆ ପୁରା କମ ଗୁଣ୍ଡେ ଦି ଗୁଣ୍ଡା ଭାତ ଖାଉଛନ୍ତି। ଆଉ କଣ ଆମ ଭଳିଆ ଛୁଆ
ହଁ ହୁଁ ସତ କଥା ମୁଣ୍ଡ ବୁଲେଇବନି ମାନେ ଯିଏ ଖା ମାନେ ଯିଏ ବେଶୀ ଖାଉଥିବ ତାକୁ ଟିକେ ଟିକେ ଦେଲେ ତା ମୁଣ୍ଡ ଫୁଣ୍ଡ ବୁଲେଇବନି ।
ହୁଁ ଗୋଟେ ଗୋଟେ ଝିଅ ନଥାନ୍ତି ସେ ଟିକେ ଫୁଲେଇ ଥାଆନ୍ତି ଅଳ୍ପ ଖାଆନ୍ତି।ସେମାନେ ମେଣ୍ଟେନ କରନ୍ତି। ସେ ବହୁତ ଅଳପ ମୁଁ ଦେଖିକି ଦିନେ ଆଶ୍ଚର୍ଯ୍ୟ ହେଇଗଲି। ଭାତ ମାନେ କହିଆକୁ ଗଲେ ମୋ ହାତରେ ସେ ଭାତ ଦି ଗୁଣ୍ଡା ସେ ଯେତିକି ଭାତ ଖାଉଛନ୍ତି। କେମିତି ଖାଇ ରହୁ ଛନ୍ତି ଭଗବାନଙ୍କୁ ଜଣା।
ହଁ ହୁଁ ଯୋଉ ତମର ସକାଳେ ଦିଅନ୍ତିନି ବ୍ରେକ୍ ଫାଷ୍ଟ କିଛି କରିବାକୁ।
ନା ନା ଯାହା ନିଜେ ଯଦି ଘରୁ କିଛି ଆଣିଥିବୁ ଛତୁଆ ହେରିକା ତାହେଲେ ଖାଇବୁ ନେଲେ ନାଇ ସେମିତି ଉପାସ ବାଲେଶ୍ଵର ତ ସକାଳୁ ମୁଢି।
ହଁ। ଏଠି ତ ସବୁବେଳେ ମୁଢି।
ଆଉ ମେସ ର ଯୋଉ ରୁଟି ସେ ତ ପୁରୀ ସାଇଜ ରୁଟି ସେ ଦି ପଟ ଖାଆ କି ଚାରିପଟ ଖାଆ ତୋ ପେଟ ପୂରିବନି।
ହଁ ବା ପୁଣି ସେ ଭଲରେ ହେଇନଥିବ କଞ୍ଚା କଞ୍ଚା ହେଇଥିବ।
ଖାଲି ମନ ବୁଝିଆଉ ଖାଲି ଗୋଟେ ଖାଇବା କଥା। ମୁଁ ତ ପଞ୍ଚଷଠି କିଲ ଥିଲି ବାଲେଶ୍ଵ ରେ ଆସିକି ଅଠାବନ ଅଠାବନ କିଲୋ ହେଇଗଲି।
ହେ ଭଗବାନ। ହୁଁ ହୁଁ। ତମେ ନହଲେ ହଷ୍ଟେଲ ଦେଖିକି ରହୁନ?
ହଷ୍ଟେଲ ଦେଖିକି ବୁଝୁଥିଲି ଯେ ମାନେ ମିଳୁନି ସେଭଳିଆ।
ତାପରେ ହଷ୍ଟେଲ ଟିକେ ବେଶୀ ପଇସା ବି ରଖିବେ।
ହଷ୍ଟେଲ ରେ ପଚାରିବ କିନ୍ତୁ ଘର ଭଡା ନେଇକି ରହିବୁ ନିଜେ ରାନ୍ଧି ଖାଇବୁ ସିଏ ବି ଆଉ ଗୋଟେ ପ୍ରକାରର ଭଲ ନାଇକି
ହଁ ଘର ଭଡା ନେଇକିରି
କାର ନାଁ ଆଉ।
ହୁଁ ହୁଁ। ରୋଜଗାର ପଇସା ଟା ବି ସେମିତି ଯିବ ନା ମାନେ ଘର ଭଡା ନେଇକି ରହିଲା ବେଳକୁ
ଯଦି ଘରଭଡା ନବୁ ତିନି ଚାରି ଜଣ ରହିବେ ତାହେଲେ ଯାଇ ଠିକ୍ ତା ଲାଗିବ।
ନହେଲେ ଆଜିକାଲି ଯୋଉ ଘର ରେଟ ହେଲାଣି
ହୁଁ।
ଏୟା ହଉଛି କଥା ତମର ସେଠି ମେସ୍ ରୁମ୍ କେତେ ଲେଖା ନଉଛନ୍ତି?
ଆମର ର ଚଉଦଶହ ପଚାଶ।
ହୁଁ ହୁଁ। ଓ ଏକା ରହୁଛ।
ହଁ ମାସକୁ ଖାଇବା ପିଇବା ନାଇଁ ତିନି ହଜାର
ଓହୋ ମୋର ବି ଗୋଟେ ଆଉ ଗୋଟେ ସାଙ୍ଗ ହେଇଛ ରୂପା ତା ଭଉଣୀ ଜଣେ ରହୁଛନ୍ତି ସେ ବାଲେଶ୍ୱଵର ମେସ ରେ ତାଙ୍କର ବି ସେଇ ପନ୍ଦରଶହ ସେ ହୁଛନ୍ତି ପିଲାମାନଙ୍କ ସତ ରହିଲେ ସେ ଚାରଶହ ପାଞ୍ଚହ ଏମିତି କଣ ପଡିବ ଆ ଖାଲି ମେ ଫି ଟା ଆଉ ଖାଇବା ପିଇବା ମିଶେଇକି ତାଙ୍କର ବି ସେ ତିନି ଚାର ତିନି ହଜାର ଏମିତି ପଡେ।
ହୁଁ।
ହୁଁ।
ପ ଆମ ଗସରେ ଏଲା ନାହିଁ ନା ଯୋଉ ଗ୍ୟାସ ଆଣିକି ରୋଷେଇ କରିବା ପାଇଁ ନହ ତ ଆମେ ନେଇ ଆସୁ।
ହଁ। ଲୁଚେଇକି ବି ରଖିପାରିବନି?
ଲୁଚେଇ କେମିତି ଆଣ୍ଟି ତ ଆମରଙ୍କୁ ଡେଲି ଆସିଛନ୍ତି।
ହଁ ସେଇଟା ବି ଠିକ କଥା।
ଲୁଚେଇକି ରଖ ହବନି ସେଇ ଯାହା ହୋଉ ଯୋଉ ହୁଁ ଅନଲାଇନୁ ଆଣିକି ସେ ଯୋଉ ଇଲେକ୍ଟ୍ର କରେଣ୍ଟ ଦ୍ଵାରା ସେଇ ମ୍ୟାଗି ଟିକେ କରିକି ଖାଇବ। ସେଇ ତାକୁ ରଖିବା ଥିବା ଆଉ ଗ୍ୟାସ୍ ରଖି ପରିବୁନି।
ହଁ ମାନେ ବିଲ ଯଦି ଦୁଇଶହ ତିିହ ରହିଲେ ମାନେୋଟେ ହଷ୍ଟେଲ ଭଳିଆ ସେମତି ଲୁଚେଇକି ରଖିବ।
ନା ଷାଠିଏ ପିଲା ରହୁଛନ୍ତି କଣ ରହୁଛି।
ଡାଟା ତ ସବୁ ଆଣ୍ଟି ମାନଙ୍କ ପାଖରେ ଥିବା ମାନେ ୱାଡେନ ପାଖରେ?
ମାନେ ଆମେ ଆଣ୍ଟି ବହୁତ ଭଲ ବାକି ଅଙ୍କଲ ଟିକେ ଇଏ ନା ସେଟାଇ ସେ ଏଲା କର
ହୁଁ ହୁଁ। ମୁଁ ବି ଯେତେବେଳେ ରହୁଥିଲି ହଷ୍ଟେଲରେ ସେତେବେଳେ ବହୁତଷ୍ଟ୍ରିକ ଥିଲା ମୋ ଟାଇମ ଷ୍ଟ୍ରିକ ଥିଲା ମୋ ଯୋନିୟର ମାନଙ୍କର ଠିକ ଥିଲା ଏବେ ଯୋଉ ସବୁ ଜୁନିୟର ସୁପର ଜୁନିୟର ରହୁଛନ୍ତି। ଗୋଟେ ପିଲା ଫୋନ ଧରିକି ରଖିଛି। ଫୋନ୍ ଲୁଚେଇକିଖିଛି ମତେ ମେସେଜ ରାତିରେ କରି ଛି ଦିଦି ଆଏ ହେଲେ ଆରେ ତୁ ହଷ୍ଟେଲରେ ଯୁଆ ଆ କଣ ହେଲା ମୁଁ ତ ଲୁଚେଇକି ରଖିଛି ହେଇକ ପିଲା
ଭଲ। ହଉ ରଖୁଛି।
ଟାଇମ ହେଇଗଲା ଆଉ ରଖ। ହୁ